ହଁ କଣ କରୁଥିଲ?
ଏ ଏ ବସିଥିଲି ଚା ପିଉଥିଲି ଆଉ।
ଓହୋ ଆଉ ଗାଈ ଦେଖା ସ ଲାଣି ଯୋଉ କ୍ଷୀର ବିକ୍ରି କରି କ୍ଷୀର ଏବେ ବିକ୍ରି ଚାଲିଛି ନା ନାଇଁ ବନ୍ଦ ହେଇଗଲାଣି।
ନାଇଁ କ୍ଷୀର ବିକ୍ରି ଚାଲିଛି।
ଓହୋ ଖାଲି ସେଇ କ୍ଷୀର ବିକୁଛ ଦିଦି ନା ଆଉ କଣ ସେ କ୍ଷୀରରୁ ଆମର ଯୋଉ ସବୁ ଉତ୍ପାଦନ ହଉଛି ଦହି।
ହଁ ଦହି ଦହି ହଉଛି, ଛେନା ହଉଛି। ଘିଅ ହେଉଛି ଏସବୁ ହଉଛି ଆଉ।
ତାର ସବୁ ବଜାର ଦର କଣ କେମିତି ରହୁଛି ଏମିତି ଗାଉଁଲି ସବୁ ବିକ୍ରି କରୁଛ ନା ନାଇଁ ବଜାରରେ ବଜାର ଦର ଅନୁ। ସାରେ ସବୁ ବଡ ବଡ ହୋଟେଲମାନଙ୍କରେ ଦେଇ ଦଉଛ?
ନାଇଁ ଗାଁରେ ବିକୃ ବିକ୍ରି କରୁଛି ଲିଟର ପିଛା କ୍ଷୀରଟା ହଉଛି ପଚାଶ, ଦହିଟା ଷାଠିଏ ଲିଟର ପିଛା ଆଉ ଘିଅଟା ଲିଟର ପିଛା ଚଉଦଶ।
ସେଇଟା କଣ ଏଇ ଆମର ଏଇ ଯୋଉ ସିନ୍ଧୁ ଗାଈ ନା ଏଇ
ନାଇଁ ନାଇଁ ଆମର ହଉଛି ଜର୍ସି। ଆଉ ଗିରି।
ଓହୋ ଯାାଇ ହଉ ତମେ ତମର ଗୋପାାଳନର ଗୋଟେ ବ୍ୟବସ୍ଥା ଆମର ବି ଏବେବି ତ ଆମର ସବୁ ମହିଳା ଯୋଉ ସ୍ୱୟଂସହାୟକ ଗୋଷ୍ଠୀ କରୁଛନ୍ତି ତା ମାଧ୍ୟମରେ ବି ସବୁ ଋଣ ଆଣିକି ସରକାରଙ୍କ ତରଫରୁ ଆମର ଋଣ ଆଣିକି ବି ଗୋପାଳନ କରୁଛନ୍ତି। ମୁଁ ତ କିଛି ବି ଗୋଟେ କରୁନି ସଂସ୍ଥା କିଛି ନାହିଁ ଦିନ ସାରା ସେମିତି ଖାଲି ଖାଇକି ଘରେ ବସୁଛି ମୁଁ ଭାବୁଛି କଣ କିଏ ଯଦି କିଛି ଗୋଟେ ବୁଦ୍ଧି ଦିଅନ୍ତେ ମୁଁ ବି ସେମିତି କିଛି ଭାବୁଛି ଦି ଚାରିଟା ଗାଈ ହଉ କି ଅନ୍ୟ କିଛି ଗୋଟେ କାମ ଯିଏ କୌଣସି କାମର କାମ ବି ଆମର ହଉ ଯେମିତି ସ୍ତ୍ରୀ ଲୋକମାନେ ସବୁ କରୁଛନ୍ତି ମୁଁ ବି ଚାହୁଁଛି ସେମିତି କିଛି ଗୋଟେ କରିବାକୁ କିନ୍ତୁ ମୋତେ କାହାର ସୁବିଧା ସୁଯୋଗ ମିଳୁନି କି ଏ ବିଷୟରେ ମୁଁ କାହାଠୁ ଟିକେ ବୁଝିବି ବୋଲି ବି ମୁଁ ଜାଣିପାରୁନି ମୋତେ ଟିକେ ସେଇ ଦିଦି ଦେଖି ସେ ଗାଈ ବିଷୟରେ ମୋତେ ଟିକେ କହିଲ, ମୁଁ ତମେ ଯେମିତି ସବୁ ଘର କାମ କରି ସମସ୍ତଙ୍କୁ ସମସ୍ତଙ୍କର ମୂଲ୍ୟ ଦେଇ ତାପରେ ବି ତମେ ଗୋପାାଳନ କରିପାରୁଛ।ମୋତେ ଟିକେ ସେଇ ବିଷୟରେ କହିବ କି ମୁଁ ବି ଭାବୁଛି ସେମିତି କରନ୍ତି।
ଯେ ପ୍ରଥମେ ଆଗେ ତମେ ଗୌସୁଗମରେ ଆପ୍ଲାାଇ କରିବ। ଆପ୍ଲାାଇ କରିବାର ଟାଇମ୍ ହଉଛି ପ୍ରଧାନମନ୍ତ୍ରୀ ଗୋପାାଳନ ଯୋଜନା ଯେ ସେଥିରେ ତମେ କରିବ ତାପରେ ଆନ୍ଧ୍ରାରୁୁ ସେମାନେ ହଉଛି ଆସିବେ ଫଟୋ ଉଠେଇବେ ଗୁହାଳ ପାଇଁ ତା ତାପରେ ପ୍ରୋସେସିଂ କରିକି ସେମାନେ ଦେବେ ତମେ ଯିବ ଆନ୍ଧ୍ରାରୁୁ ଗାଈ ଆଣିବ ଗାଈ ଆଣିକି ତମେ ତାପରେ ସେମାନେ ହଉଛି। ତା ଲୋନ୍ ନା ଲୋନ୍ ର ସବସିଡି ବି ଅଛି ଦି ଲକ୍ଷ ଷାଠିଏ ହଜାରରୁ ଦଉଛନ୍ତି ସବସିଡି ଏକ ଲକ୍ଷ ଏକଷଠି ହଜାର ଚାରିଶହ ଚାଳିଶ ଟଙ୍କା। ଆଉ ତାପରେ ଆଣିବା ତାଙ୍କୁ ଟାଇମରେ ଖାଇବାକୁ ଦବ ମାନେ ଆଡେ ଘର କାମ କରିକି ବି ସକାଳ ଟାଇମରେ ଏ କ୍ୟାଲସିୟମ ଦବ ଆଉ ମିନେରାଲ ମିକ୍ସଚର ଦବ। ଆଉ ଯୋଉ ଖଡି ଦାନା ଗୋଟେ ଅଛି ତାକୁ ଦବ ତା ମାନେ ଯେତିକି ଯୋଉ ଗାଈର କ୍ଷୀର ଅନୁସାରେ ତାଙ୍କୁ ସେମାନଙ୍କୁ ଖାଇବା ଦିଆଯିବ।
ଆଛା ଆମର ଯେମିତି ଯୋଉ ଦେଶ। ସେ ଗାଈ ଆମର ଯୋଉ ଗାଁ ମାନଙ୍କରେ ସବୁ ଯେମିତି ରଖୁଛନ୍ତି ଗାଈ ବଳଦ। ତ ବାଛୁରୀ ଯେମିତି ସବୁ ଗୁହାଳ କରିକି ଛୋଟ ଛୋଟ ରଖ ରଖୁଛନ୍ତି ତାଙ୍କୁ ତ ସେମିତି କିଏ ଗୁହାଳ କରିକି ରଖି
ନାଇଁ ନାଇଁ ତାଙ୍କର ଗୁହାଳ ସେ ସେପାରଟେ ଗୁହାଳ ହବ, ଗୁହାଳ ଚଟାଣ ହବ, ଫାନ୍ ଲାଗିବ, ଲାଇଟ ଲାଗିବ ତାଙ୍କୁ ଯେମିତି ମଛା, ମାଛି କିଛି କାମୁଡିବେନି। ଆଉ ତାଙ୍କ ଗୁହା ଗୁହାଳ ଡେଲି ମାନେ ଘଣ୍ଟା ସପ୍ତାହକୁ ଥରେ ଥରେ ସବୁ ସଫା ହଵ, ପରିଷ୍କାର ଧୁଆ ହବ, ସେମାନଙ୍କୁ ଗାଧେଇ ଦିଆଯିବ, ତାଙ୍କ ଗୁହାଳକୁ ଡେଲି ଦି ଓଳା ସଫା କରାଯିବ, ଚାରିଟା ବେଳେ ସକାଳେ ଚାରିଟା ବେଳେ ଖରାବେଳେ ଗୋଟେ ଥର ଗାଧେଇବେ ଅପରାହନ ମାନେ ଖରା ବେଳ ଟାରେ ସଫା କରିକି ତା ଭିତରେ ଘର କାମ ସରି ଯାଇଥାଏ ନା, ସଖାଳ ଟାରେ କେବଳ ଖାଲି ଗାଈ ଦୁହିଁବା, ତାଙ୍କୁ ଖାଇବାକୁ ଦବା, ଗୋବର ପକେଇବା ଏମାନେ ସକାଳ ଘର କାମ ସାରିକି ମୁଁ ସେମାନଙ୍କ କାମ କରେ। କାମ କରିକି ଗାଈ ଦୁହିଁକି ଗାଈ କ୍ଷୀର ସବୁ ଯୋଉଠି ଯାହା ଦବା କଥା ଦେବି ତାପରେ ତାଙ୍କୁ ଖାଇବାକୁ ଦେବି, ଖାଇବାକୁ ଦେଇକି ତାଙ୍କର କୁ ମାନେ କୁ କୁଟା ନହେଲେ ନଡା ବିଚିଲ ବିଚିଲ କାଟିକି ବି ଦିଆ ହଉଛି, ବୋତି ପାଣିରେ ଭେଦା ହେଇକି ଦିଆହଉଛି ତାପରେ ଘାସ ବି କିଛି ଦିଆହଉଛି।
ଆଚ୍ଛା ମୁଁ ଭାବିଥିଲି ଦିଦି ମୁଁ ଭାବିଥିଲି ମୁଁ ବି ଏଇ କଥା ଶୁଣିକି ବି ମୋତେ ବି ମୋର ବି ଇଚ୍ଛାଶକ୍ତି ହେଲାଣି ଯେ ମୁଁ ବି କିଛି କରିବି ମୁଁ ତ ଏମିତିରେ ବି ଦିନସାରା ଘରେ ବସିଛି କିଛି ବି ମୋର କାମ ନାହିଁ ଯଦି ମୁଁ ସେମିତି କେତେଟା ତମେ କେତେଟା ତିନିଟା କି ଚାରିଟା ବୋଧେ ଗାଈ ରଖିଛ।ଲୋନ୍ କରିକି ମୁଁ ବି ସେଇଆା ଭାବିଛି କିଛି ଋଣ ଆକାର ରେ ଗାଇ ଆଣିକି ମୁଁ ସେମିତି ବନ୍ଧିକି ମୋ କାମା ଗୁଡା କରିବି ବୋଲି ଭାବିଛି।
ହଁ ସେମାନଙ୍କୁ ବାହାରକୁ ଛାଡିବାର ନାହିଁ। ତେଣୁ ସେମାନେ ଘର ଭିତରେ ତମେ ଘର କାମ ଆରାମସରେ ଘର କାମ ଘରକୁ ଟାଇମ ଦେଇକି ସେମାନଙ୍କୁ ବି ଟାଇମ ଦେଇପାରିବ।
ଆଚ୍ଛା ଆମର ଏଇ ଯୋଉ ନଉଛନ୍ତି ଆମର ଗାଁ ମାନଙ୍କରେ ଯୋଉ ଗାଁ ହିସାବରେ ସବୁ ଘର ମାନଙ୍କରେ ଗାଈ ମଇଁଷି ସବୁ ବାନ୍ଧୁଛନ୍ତି କି ଗାଈ ମଇଁଷି କଥା ତ ନୁହେଁ ଗାଈ ଯୋଉ ବାନ୍ଧୁଛନ୍ତି ସେମାନେ ଯେମିତି ପ୍ରତ୍ୟେକ ଦିନ ଯାଉଛନ୍ତି ତାଙ୍କର ଗୋଟେ ବିଦ୍ୟାଳୟ। ଟାଇମ୍ ହେଲା ଭଳିଆ ଯେମିତି ପିଲାମାନେ ଯାଆନ୍ତି ସକାଳୁ ଯାଇକି ଚାର ତ ରାସ୍ ଆଛନ୍ତି ଏଇ ଗାଈ ମାନେ ମଧ୍ୟ ଆପଣ ସେଇ ଗାଈଙ୍କ ସାଙ୍ଗରେ ବାହାରକୁ
ନାଇଁ ଏମାନଙ୍କୁ ବାହାରକୁ ମାନେ ନାହିଁ ଯିବେନି। ଏମାନେ ବାହାରକୁ ଯାହା ରହିବେ ସେ ଗୁହାଳ ଭିତରେ ସବୁ ସଫା ସତୁରା ରେ ସେ ରହିବେ।
ଆଚ୍ଛା ଆମର ଯୋଉ ଋଣ ଆଣି କିି ତମେ ଏ ଯୋଉ ଗାଈ ଆଣିଥିଲ ଆମର ଋଣ କରିକି କି ମାସିକ ଅ ତ କିସ-
ନାଇଁ ନାଇଁ ତାର କିସ୍ତି କିଛି କିସ୍ତି କିଛି ନାହିଁ କେବଳ ସବସିଡ଼ି ପଇସାଟା ଆମେ ଏ ଯୋଉ ଦି ଲକ୍ଷ ଖର୍ଚ୍ଚ କଲୁ ସବସିଡ଼ି ଯେତିକି ଆମକୁ ଲକ୍ଷ ଏକଷଠି ହଜାର ଦେଇଦେଲେ, ଆଉ ଆମର କିସ୍ତି କିଛି ଦେବାର ନାହିଁ।
ଆଚ୍ଛା ଯଦି ଆମର କିଛି ଆମର ଆଉ ସେ ଋଣ ଟାକୁ ଆମେ ସୁଝିବାକୁ ଆମକୁ ପଡ଼ିବନି ତାହେଲେ ଆମେ ପ୍ରତ୍ୟେକ ମା ମାସରେ ଆମେ ଯେଉଁ ଗୋଟେ ଆକଳନ କରିବା ହାରା ହାରି ରେ ଆମେ ଗୋଟେ ମାସରେ କେତେ ଟଙ୍କା ଏଥିରୁ ଆମେ ସବୁ ଖର୍ଚ ଗ ଗୋଟେ ଗାଈର ରହିବା ତାର ଅ ଯୋଉ ବିଜୁଳି ଜଳା ଯାଉଛି ବିଜୁଳି ଫ୍ୟାନ ଯୋଉ ଲାଗିଛି ତାର ଯୋଉ ବିଲ୍ ଆମେ ମାସ ସବୁ ମାସ ଦେଲା ପରେ, ତା ଖାଦ୍ୟ ଦେଲା ପରେ, ତାର ପ୍ରତ୍ୟେକ ଦାୟିତ୍ଵ, ଗୋଟେ ମାସରେ, ଆମର ଗୋଟେ ଗାଈ ପିଛା ହେଲା ଗୋଟେ ଗାଈି। ଆଛା ଆମର କେତେ ଖର୍ଚ୍ଚ ହେଉଛି, ଆଉ ଆମେ ସେଇ ଗାଈର କ୍ଷୀରକୁ ବିକ୍ରି କରିକି ଛେନା, ଦହି ଘିଅ ଯାହା ଯାହା ବି ହେଲା ବିକ୍ରି କରି, ଆମର କଣ। ଗୋଟେ ମାସରେ, ଗୋଟେ ଗାଈର ଖର୍ଚ କୁ କାଟିଦେଲେ, ତା ବାଦେ ଆମକୁ କିଛି ଲାଭ ମିଳୁଛି।
ହଁ ମିଳୁଛି। ମିଳୁଛି ଗୋଟେ ଗାଈ ଯଦି, ଆମ ହଉଛି ପାଞ୍ଚ ଲିଟର ସଖାଳେ ସନ୍ଧ୍ୟା ଯଦି ଦ ପାଞ୍ଚ ପାଞ୍ଚ ଲିଟର ଦଶ ଲିଟର କ୍ଷୀର ଦିଏ, ଦଶ ଲିଟର ହେଲେ ଟଙ୍କା ପାଁସ ପା ପାଁସ ମାନେ ନେ ମାନେ ଗୋଟେ ଦିନ ପାଇଁ କହୁଛି ପାଁସ ଟଙ୍କା ହେଲେ। ଦଶ ଲିଟର କ୍ଷୀରରେ ପାଁସ ଟଙ୍କା, ମାନେ ଖାଲି କ୍ଷୀର କଲେ, ପାଁସ ଟଙ୍କା ହେଲେ, ସେମାନେ ଖାଇବେ ତିନିଶହ ଟଙ୍କା, ଖାଇବା, ବିଜୁଳି ଆଉ ଏଇ ବା ହଉଛି କି ତିନ୍ସ, ତିନ୍ସ ହ ପଚାଶ ପଳେଇବ ବାକି ଆଉ ଦୁଇଶହ ଅଢେଇଶହ ଟଙ୍କା ଗୋଟେ ଗୋଟେ ଦିନ ପିଛା ଲାଭ ବାହାରିବ।
ତାହେଲେ ଆମକୁ ମାସକୁ, ବେଶି ଗାଈ ନହେଲା ନାହିଁ, ତିନି ଚାରିଟା ଗାଈରେ ଆମର ମାସକୁ ପାଖାପାଖି
ହଁ ଦଶ ଦଶ ରୁ ପନ୍ଦର ହଜାର ଟଙ୍କା। ତମ ଲାଭ ପାଇପାରିବ।
ଲାଭ ପାଇପାରିବ, ହଁ ମୁଁ ବି ଏଇନୁ। ସେଇଟା ମନେ ମନେ ମୁଁ ହିସାବ କରିଥିଲି, ଯଦି ଗୋଟେ ଗାଈରେ ଆମେ ପାଖାପାଖି ଦୁଇଶହ ଟଙ୍କା ପାଉଛେ ତାହେଲେ ଯଦି ଆମେ ପାଞ୍ଚଟା ଗାଈ ରଖିବା ଆମେ ଯାହାହଲେ ବି ଗୋ
ହଜା ହଁ ହଁ କୋଡିଏ ତିରିଶ କେତେ। ତିନି ଛଅ ମାନେ, ତିନିଟା ଗାଈ ରେ ଛଅତିରି ଅଠର, ପନ୍ଦର, ଅଠର, କୋଡିଏ ହଜାର ଭିତରେ ପାଇଯିବ ଆଉ।
ହଁ ତାହେଲେ ମୁଁ ତ ଯାହା ଦେଖିଲି ଗୋ ପାାଳନରେ ଆମର ଅଧିକ କିଛି ଲାଭ।
ହଁ ତାପରେ ତାଙ୍କର ଗୋବର ଟା ବି ତମେ ଧର ଵି ସେଟା ବି ବିକି ହବ ନା। ଡେଲି ଯୋଉ ହଁ।
ସେଇଟା ଗୋଟେ ଭଲ କଥା ବି ମନେ ନଥିଲା। ତା ତୁ ଯୋଉ ଆମେ ତ କେବଳ ତାର ଭଲ ଜିନିଷଟାକୁ ଦେଖିଲେ। ଆମର ଯୋଉ ଖତ। ବି ହଉଛି ଆମେ ବି ଚାହିଁଲେ ସେ ଖ
ହୁଁ ହୁଁ ଖତ ବି ବିକ୍ରି, ଖତ ବି ବିକ୍ରି ହବ, ତାର ସବୁ ଗାଈର କୌଣସି ଜିନିଷ। ଚ ୱେଷ୍ଟ୍ ଯିବନି ଯୋଉ ଖତ, ଯୋଉ ଆଳି କୁଟା, ଯୋଉ ଖରାପ ହେଇଯାଉଛି, ଯୋଉ କୁଟା ତାଙ୍କ ପାଖରେ, ସେ ସବୁ ପଡିବ, ସିଏ ପୁଣି କମ୍ପୋଷ୍ଟ ହବ, ସେ ବର୍ଷା ସିଜିନ୍ ରେ। ପାଣି ପାଣି ରହିକି କମ୍ପୋଷ୍ଟ ପୁରା ହେଇଯିବ, ସେ କମ୍ପୋଷ୍ଟ କଲେ, ତାର ଦାମ ଅଧିକ ବି ରହିବ, ପାଣି ପୂରେଇକି, ତାକୁ ଭଲ କିି ପଚେଇକରି, ଯଦି କରିବ ଭଲ ଦାମରେ ଯିବ ତାଙ୍କ ଖତ, ତାଙ୍କର କିଛି ମାନେ ଖରାପ ନଷ୍ଟ ହବାର ନାହିଁ, ଗୋବର ତ ବିଲରେ ଲାଗ୍। ଯିବ ବା ବିକ୍ରି ହେଇପାରିବ ଘିଅ, କ୍ଷୀର, ଦହି, ଛେନା ସବୁ ତାଙ୍କର ହଉଛି ଲାଗୁଛି କାମରେ।
ତାହେଲେ ଦିଦି ଆଉ ଗୋଟେ କଥା ମୋ ମନକୁ ଆସୁଛି, ଏମାନେ ଯଦି ବାହାରେ ଚରାବୁଲା କରିବେନି, ତାହେଲେ ସେମାନେ ଯୋଉ ପ୍ରଯୋଜନ ତାଙ୍କର, ଅଛି ଯୋଉ ଗୋଟେ ଗାଈ। ବି ଆମର ଗର୍ଭବତୀ ହଉଛି ସେଇ ଗର୍ଭବତୀ ପାଇଁ ତାର କଣ କିଛି।
ତାର ହଉଛି ଇଞ୍ଜେକ୍ସନ୍ ଅଛି। ଇଞ୍ଜେକ୍ସନ୍ ଅଛି ଯଦି ହାଁ ଇଞ୍ଜେକ୍ସନ୍ ଟା ତ ଆମ ମୁଁ ତ ଦେଇନି। ଦେଲେ ଆମର ବି ବର୍ତ୍ତମାନ ସବୁ କଁଳା ନା ତେଣୁ ମୁଁ ଦେଇନି ଫାଷ୍ଟ ଟାଇମ ରଖିଚି। ଦେଇନି ଦେଲେ ମୁଁ ତ ଜାଣିନି ଦେଖିବା କଣ କେମିତି କଣ ହବ ତା ଦିଟା ଯାକ ଆମର ଛୋଟ ଛୁଆ ଏଇନେ ଏନା ତା ମିନିମମ ଦି ତିନି ଦିବର୍ଷ ଖଣ୍ଡେ ସେମାନେ କ୍ଷୀର ଦେବେ ଦି ତିନି ବର୍ଷ ଯାକେ। ତାପରେ ଯାଇଁକି ପ୍ରଜଜନ କ ଥା ଚିନ୍ ନ୍ତା କରିବୁ କଣ କେମିତି କରିବୁ ଯେଦି ଯୋଉଠି ଅଧିକ ଘାଇ ସେଠି ଷଣ୍ଢମାନେ ତାଙ୍କର ହୋଉଚି ସିଏ ଦବାର ବି ବ୍ୟବସ୍ଥା ଅଛି ଯେହେତୁ ଗୋଟେ ଦିଟା ତିନଟା ଏଠି ଏମିତି କିଛି ନାହିଁ ଶଙ୍କର ବା ଯୋଉ ଗ-ମ-ଷଣ୍ଢ ଯୋଉ ଏଠି ନାହିଁ ତେଣୁ ଆମେ ଇଞ୍ଜେକ୍ସନ ଦ୍ଵାରା ହିଁ ଛୁଆ କରେଇବୁ।
ତାହେଲେ ଏଦି ଗୋଟେ ଗାଈ ଇ ଥରେ ଗର୍ଭବତୀ ହେଇ ମା ହେଲା ପରେ ସେ ହାରାହାରି ଦିବର୍ଷ ଦେଢ଼ ବର୍ଷ
ତିନି ବର୍ଷ ତିନି ବର୍ଷ ଯାକେଁ ବି ଗୋଟ ଗୋଟେ ଗାଈ ତିନି ବର୍ଷ ଯାକେ ବି ସେ କ୍ଷୀ କ୍ଷୀର ଦେବେ କାରଣ ସେ ଛୁଆ କଲା ଯାକେ ବି କ୍ଷୀର ଦେବେ ସିଏ ଛୁଆ କରିବା ମାନେ ତାଙ୍କ ଛୁଆ ଦବା ପାଇଁ ଥିବ ମାସେ ସେ ଛା-ତାପରେ କ୍ଷୀର ଛାଡିବେ। ତାପରେ ଛୁଆ ଯୋଉ ଦିନ ହବ ଦିନଟେ ପୁଣି ଦୁଁହା ଯିବ।
ମୁଁ ତ ଏଇସବୁ ଜିନିଷ ଶୁଣିକି ମତେ ବୋହୁତ ଖୁସି ଲାଗିଲାଣି ଆଉ ମୁଁ ବି ବୋହୁତ ଇଚ୍ଛା କଲିଣି ଯେ ମୁଁ ବି ଯାହି ହୋଉ ମୁଁ କାହିଁ ଘରେ ବସିବି ଯଦି ସ୍ତ୍ରୀ ଲୋକମାନେ ମୋରି ଭଳି ତମେ ବି ଜଣେ ସ୍ତ୍ରୀ ଲୋକ ଯଦି ତମେ ତମ ଘରର ଦାୟି ତ ଗୋଟେ ପରିବାରର ଦାୟି ତ୍ୱ ନେଇକି ତୁମେ ବି ଚାରି ପାଞ୍ଚଟା ଗାଈ ରଖିକି ଯଦି ତୁମେ ପ୍ରତ୍ୟେକ ମାସରେ ହେଉ କି ଗୋଟେ ଦିନରେ ହେଉ ଯଦି ତମେ କିଛି ରୋଜଗାର କରିକି ତୁମ ଘରର ପ୍ରତିପୋଷଣ କରି ପାରୁଚ ତାହେଲେ ମୁଁ କାଇଁ କରିପାରିବିନି। ଆଉ ମୋ ସହିତ ମୋ ସହିତ ମୁଁ ବି ଭାବୁ ଚି ଆମର ଏପଟରେ ଯୋଉ ସବୁ ସ୍ତ୍ରୀ ଲୋକମାନେ କିଛି କାମ ନାହିଁ ଖାଲି ସକାଳୁ ସନ୍ଧ୍ୟା ଯାକେ ବସିକି ଗୁଲି ଘଟି କରୁଚନ୍ତି ତାଙ୍କୁ ମୁଁ ଭାବୁଚି ଜିନିଷ ସବୁ ତାଙ୍କ ମୁଣ୍ଡରେ ପୁରେଇବି ଯେ ଏମତି ଆମର ଜଣେ ଦିଦି ଅଛନ୍ତି ଏମତି ସବୁ କରୁଚନ୍ତି ଆଉ ଚାଲ ଆମେ ବି ସ୍ ସେମତି କରିବା ଯଦି ମୁଁ ଏକୁଟିଆ ସକ୍ଷମ ଅଛି ଚାରିଟା କିମ୍ବା ପାଞ୍ଚଟା ଗାଈ ରଖିକି ତାର ସବୁ ଗାଈର ଖାଇବା ହେଲା ଦାୟିତ୍ୱ ନେବା ତାକୁ ଗାଧେଇ ଦେବା ତାର ଗୋବର ପୋଛିବା ଯଦି ମୁଁ ଜଣେ ମଣିଷ ଷ ଯଦି ମୋର ସକ୍ଷମ ଅଛି ଯେ ମୁଁ ପାଞ୍ଚଟା ଗାଈର ଦାୟି ତ୍ୱ ନେଇପାରିବି ତାହେଲେ ଆମେ ଭାବୁଚୁ ଏ ଏଇ ପାଞ୍ଚ ସାତ ଜଣ ସ୍ତ୍ରୀ ଲୋକ ସବୁ ଏକାଠି ହେଇ କି ଆମେ ସେମିତି କିଛି ଗାଈ ର ଠିକି ଆମେ ବି ତାର ଦାୟି ତ୍ୱ ନେଇକି ବଜାରରେ ତାର ଜିନିଷକୁ ଆମେ ବ
ତାଙ୍କର ବି ସେ ଗାଈ ମାନଙ୍କର ବି ଇନସୁରାନସ ଅଛି। ବ ତିନି ବର୍ଷରେ ସତରଶ ଅ-ନଅ-ଅ-ନଅ ଆଠଶ ଲେଖା ଆଠଶ ପଚାଶ ସ-ଆଠଶ ପଚାଶ ଲେଖା ତମେ ଇନସୁରାନସ୍ କରିବ ସେ ଇନସୁରାନସ୍ ରେ ଯଦି ବି ଗାଈ କିଛି ଖରାପେ ହେଲା ତମେ ଗଭର୍ଣମେଣ୍ଟ ଠାରୁ ନବେ ହଜାର ଟଙ୍କା ପାଇବ।
ହଉ ଦିଦି ମୁଁ ତ ଏ ବିଷୟରେ ବହୁତ କିଛି ଜାଣିବାକୁ ପାଇଲି। ମୁଁ ଆମର ପଟେ ସବୁ ସ୍ତ୍ରୀ ଲୋକମାନଙ୍କୁ କହିକି। ମୁଁ ବି ଏଇ ସଂସ୍ଥା ଆରମ୍ଭ କରିବି ହଉ ମୁଁ ରଖୁଛି ଦିଦି।
ହୁଁ।